ହ୍ୟାଲୋ।
ହଁ ଆବାଜ୍ ଆସୁଛି?
ହଁ କୁହ ଠିକ୍ ଅଛି।
ହଁ କଁ କରୁଥିଲ?
ମୁଁ ଏଇଠି ଖାଇକି ଆସିଲି ଆଉ ତମେ କଣ କରୁଚ?
ମୁଁ ଏଇଠି ଛାତ ଉପରେ ବୁଲୁଛି ଆଉ।
ହଁ ଏଇ ମୁଁ ବାହାରେ ବସିଥିଲି ବର୍ଷା ଆସିଲାଣି ମାନେ କିପରି ଟିପ୍ ବର୍ଷା ପକେଇଲା ତ ପଳେଇଆଇଲି ଭିତୁରୁକୁ ଆଉ।
ହଁ ବା ପକେଇଆ ଷ୍ଟାର୍ଟ୍ କଲାଣି ଆଉ କଣ ଖାଇଲ?
ମୁଁ ପୁରା ସକାଳେ ଖାଇ ଦେଇଥିଲି ଭାତ ପୁଣି ଏବେ ଖାଇଦେଲି ଭାତ। ତ ମାନେ ପୁରା ଦଶଟା ବେଳେ ଖାଇ ଦେଇଥିଲି ତ ଆଉ ଖାଇ ନଥିଲି ପରେ ଚାରିଟା ବେଳେ ମାମା କହିଲା କି ଏବେ ଖାଇଦେ ଭାତ।
ଆଚ୍ଛା ଆଚ୍ଛା ଆନ୍ଦା କଣ କଣ ହେଇଥିଲା ଆଜି ଖାଇବାକୁ?
ଆଜି ଭାତ ଡାଲମା ଖଟା ସେତିକି ଆଉ ଆଉ ପାମ୍ପଡ଼।
ଆଚ୍ଛା ଆଚ୍ଛା ଆମର ବି ସ୍ ମୁଁ ଖାଇଛି ଭା ତ ଆଉ ଡାଲମା ଆଉ ସେ ଯୋଉ ବନ୍ଧାକୋବି ଆଳୁ ଭଜା ସେତିକି
ହଁ ହଁ ମତେ ଭଲ ଲାଗେ। ହଁ ଆଉ ରୋଷେଇ ଶିଖିଛ ତମେ?
ହଁ ମତେ ରୋଷେଇ ଆସେ ମତେ ସବୁ କରି ଆସେ, ତମେ ଶିଖିଛ?
ମୁଁ ମାନେ ତରକାରୀ ଏକା ସବୁ ବନେଇଦିଏ ଭଜା ବି ଏମିତି ବନେଇଛି, ବଟ୍ ଭା ଭାତ ଡାଲି ସେମିତି କେବେ ବନେଇନି।
ଆଚ୍ଛା ଆଚ୍ଛା ଶିଖିଯିବ କଇଁନା ବେଶୀ ଟାଇମ୍ ଲାଗିବନି ହେଉଡ଼ା ଶିଖିଯିବ ଆରାମସେ।
ହଁ।
ହୁଁ।
ଆଉ ତମକୁ ନନ୍ଭେଜ୍ ରେ କଣ ଖାଇବାକୁ ଭଲ ଲାଗେ?
ନନ୍ଭେଜରେ ମତେ ସବୁ ଭଲ ଲାଗେ ହେଲେ ଚିକେନ ଟିକେ ବେଶୀ ଭଲ ଲାଗେ।
ସେଇଟା ସମ ତମକୁ ହିଁ ଚିକେନ୍ ଟା ଟିକେ ବେଶୀ ଭଲ ଲାଗେ, ହଁ। ମତେ ବି ସବୁ ଭଲ ଲାଗେ।
ହଁ।
ଆଉ ଚିକେନ୍ ବନେଇଚ ନା ନାଇଁ କେବେ?
ହଁ ଚିକେନ୍ ରୋଷେଇ ମତେ ବହୁତ ଭଲ ଲାଗେ ମତେ ନନଭେଜ୍ ରୋଷେଇ କରିବାକୁ ଭଲ ଲାଗେ କାହିଁ ପଚାରୁନ। ମୁଁ ଯେତେବେଳେ କରେ ସେଇଠି ଖାଇ ଖାଇ କରେ।
ବାସ୍ ମୁଁ ବି ସେଇୟା ମାନେ ମୁଁ ଖା ମାନେ କରୁଥିବି ଯେତିକି ମୋତେ ଲାଗୁଛି ମୁଁ ଖାଇ ଦେଇଥିବି ଅଧା।
ମାଛ ଭଜା ମାଛ ଭଜା ମତେ ଆସେ ମୁଁ ମାଛ ଭଜା କରେ ହେଲା। ହେଇଗଲା ଗୋଟେ ଭାରି ହେଇଗଲା ଗୋଟେ ନେଇଯିବି ମୁଁ ମୋର ଆରାମ୍ ସେ ଖାଉଥିବି କରୁଥିବି। ଖାଉଥିବି କରୁଥିବି।
ବାସ୍ ତାପରେ ଚିକେନରେ ବି ଏମିତି କଷାରୁ ମୁଁ ଆଗ ଅଧା ଖାଇଦେଇଥିବି।
ମୁଁ କଷାରୁ ମୁଁ କଣକରେ କହିଲ ଯୋଉ ପୁରା ଯୋଉଟା କ ତା ଭଳିଆ ପିସ୍ ନଥିବ ମାନେ ପୁରା ଯୋଟା ମାଂ ସ ଯୋଉଟା ତରକାରୀରେ ଖାଇବାକୁ ଭଲ ଲାଗେନି ମୁଁ କଣ କରିବି ହଁ ମସଲା କଷା ହବାରେ ଟାଇମ୍ ଲାଗିବ ମୁଁ କଣ କରିବି ଏ ଗୋଟେ ଯୋଉ ଗୋଟେ ଜାଲି ନ ଥାଏ ପୋଡା ପୋଡି କରିବାକୁ।
ହଁ, ହଁ, ହଁ, ହଁ।
ହଁ ମୁଁ କଣ କରିବି ଆଉ ଥରେ ସବୁ ମସଲା ଗୋଳେଇକି ମୁଁ ସେଠି ପୋଡିଥିବି।
ଆରେ ତନ୍ଦୁରୀ ପୁରା ଗୁ ବଢିଆ ଏଥର ମୁଁ କରିବି ମୁଁ ଏମିତି କେବେ କରିନଥିଲି ବଢିଆ ଆଇଡିଆ।
ହଁ ସେଟା ମସଲା ଦେଇକି ଟିକେ ଲେମ୍ବୁ ପକେ କେଇ ଦବ ଟିକେ ଭଲ ମାନେ ଚାଟ୍ ମସଲା ହଁ କରିବ ମସ୍ତ୍ ଲାଗିବ।
ହଁ ହୁଁ ହୁଁ ଆଉ ଫାଷ୍ଟ ଫୁଡ୍ ରେ ମୋମୋ ହେରିକା ତ ଖାଉଥିବ।
ହଁ, ହଁ।
ମତେ ବି ଭାରି ବଢିଆ ଲାଗେ।
ମତେ ଯଦି ମନା କରିବ କି ଭାତ ଖାଅନି ଭାତ ରୁଟି ଏଗୁଡା ସବୁ ଖାଅନି ମୋମୋ ପିଜା ଏଇଗୁଡା ସବୁ ଖାଅ ଓ ମୋର ରାଜ
ମୋର ବି ସେୟା ମାନେ ଭା ତଡ଼କା ମାନେ ମତେ ବି ଯେ ମୁଁ କଲେଜ ଯାଏ ବୋଧେ ମୁଁ ଅଧ ଦିନ ଭା ଭାତ ଖାଉନଥିଲି କଲେଜ୍ ଗଲେ ଟିକେ ଏଇଠି ସେଠି ସେଇଠି କରି ଖାଇଦେବି ଦହିବରା ମୋର ବହୁତ ଫେବରଟ୍ ଦହିବରା ପାଇଁ ମତେ ଯଦି କଟକ ଯଦି କହିବ ଏଇଠି ଯିବାକୁ ବି ମେ ଯଦି କିଏ ଡାକିବ ତାହାଲେ ମୁଁ ପଳେଇବି ତା ସହିତ।
ମତେ ଖାଇବା ପାଇଁ ଇଂଲଣ୍ଡ କହୁନ ମୁଁ ଏବେ ପଳେଇବି।
ମାନେ ମୁଁ ତ ବଡ ହେଲେ ଭାବୁଛି ମୁଁ କିଛି କରେ ନ କରେ ମତେ ମୋର ସବୁ ଜାଗାର ଯୋଉ ଯୋଉ ଫେମସ୍ ଆମ ଓଡିଶା ର ଏଇଟାରେ ଏଇଥିବା ଫେମସ୍ କଟକର ଦହିବରା।
ହଁ ମତେ ପୁରା ଆମ ପୁରା ଆମ ମୋର ଇଣ୍ଡିଆରେ କରିବା ଅଛି କାହିଁକି ନା ମୁଁ ୱାଲ୍ଡ ର କରିପାରିବିନି କାହିଁକିନା ସେମାନେ ସବୁ ବିଫ ଫିପ ଖାଆନ୍ତି।
ନା ସେଗୁଡ଼ାକ ଖାାଇବା ପାଈଁ ନାଁ ନାଁ।
ଯେମିତି ରାଜସ୍ଥାନ ର ହଉ କି ଆଉ କୋଉ ଷ୍ଟେଟ ର ହଉ ସବୁ ଟ୍ରାଏ କରିବାର ଅଛି।
ମୋର ବି ସେୟା ହାଇଦ୍ରାବାଦ ଯାଇକି ବିରିୟାନୀ ଖାଇବି ଫାର୍ଷ୍ଟ ମୁଁ।
ସବୁ ଜାଗା ଯମି ଏକ୍ସପ୍ଲୋର କରି ଖାଇବାଟା ଆଗ ସେ ଏକ୍ସପ୍ଲୋର ପଛରେ ଥାଉ ମୋ।
ସେଇ ମୁଁ ତ ଆଗ ମାନେ ଖାଇବା ପାଇଁ ତାପରେ ଯାଇକି ଯାହା।
ମୋର ଇଚ୍ଛା ଥିଲା ମୁଁ ଘରେ କହିଥିଲି କି ବଡ ହେଲେ ମୁଁ ଗୋଟେ ରେଷ୍ଟୁରାଣ୍ଟଟେ ନିଜର କରିବି ମୋ ମାମା କହିଲେ ବେଷ୍ଟ ବ୍ଯସ୍ତ ହେନା ସେଟା କିଛି ଦିନ ଭିତରେ ବୁଡିଯିବ ତୁ ନିଜେ ଖାଇକି ବୁଡେଇ ଦବୁ।
ଏ ମାନେ ଯଦି ୱାନସ୍ ସେମିତି ଧର ମୁଁ ଗୁପୁଚୁପୁ ଦୋକାନ ଖୋଲିଲି ସେ ଆଉ ଗୁପଚୁପ ମାନେ ଯିବା ଭି ତରେ ସରି ଯାଇଥିବ ବୋଧେ ହେଁ ହେଁ।
ସେ ସେ ଯିଏ ଗ୍ରାହକ ଆସିଛନ୍ତି ସିଏ ଖାଆନ୍ତୁ କିି ନ ଖାଆନ୍ତୁ ମୁଁ ଖାଇଦେଲେ ସରିଲା।
ହଁ ହଁ ହଁ।
ହୁଁ। ସେଇଆା ଖାଇକି ଶୋଇପଡିବ ଆଉ କିଛି ଆଉ କିଛି ନାହିଁ ଖାଇକି ଶୋଇପଡିବ।
ହଁ ବାସ ମୋର ତ ସେଇଆ ମତେ ଆଉ କିଛି କି କୁଆଡେ ଯିବାକୁ ବି ଦରକାର ନାଇଁ ଖାଇଲି ଶୋଇଲି ଟିକେ ଫୋନ ଦେଖିବା ଟିକେ ଦରକାର।
ହଁ ଟିକେ ରିଲସ ଦେଖିଦବା ତାପରେ ଶୋଇପଡ଼ିବା।
ହଁ ରିଲସ ନହେଲେ ନିଦ ହବ ନି ମୋତେ।
ଦି ରିଲସ ରେ ଗୋଟେ ଯଦି ଚାକିରି ହୁଅନ୍ତା ମୁଁ ପୁରା ଲକ୍ଷେ ଦେଢ ଲକ୍ଷ ଟଙ୍କା ଖଣ୍ଡେ ପାଆନ୍ତି।
ହଁ ବା ମାନେ ରିଲସ ଦେଖିଲେ ଯଦି ପଇସା ମିଳିବ ଏମିତି ଗୋଟେ ରିଲସ କୁ ଏତିକି ଟଙ୍କା। ସେ ଟଙ୍କା ସେଟା ବି ଯଦି ଗୋଟେ ରିଲସ୍ କୁ ମିଳଲା ମାନେ ମିଳିଲା ମୁଁ ତ ଦିନକୁ ଆରାମ ସେ ପାଞ୍ଚ ଛ ହଜାର ରୋଜଗାର କରିଦେବି।
ସେଇଆ ମୁଁ ତ ଏନି ଟାଇମ ମାନେ ସକାଳୁ ଉଠିବି କାହାର କୋଉ କାମ ମୁଁ ଦେଖିବି ରିଲସ୍।
ମାନେ ସକାଳୁ ଉଠିଲେ ତ ମୋବାଇଲ ଦେଖିଲେ ଯେମିତି ଲାଗିବ ଯେମିତି ମତେ ଯେମିତି ଦଶ କୋଡି ଟା ପିଲା ସବୁ ଅପେକ୍ଷା କରୁଛନ୍ତି ଗୋଟେ କଣ ଅର୍ଜେଣ୍ଟ କାମ ଅଛି।
ମୁଁ ବି ସେଇଆ ଭାବେ ମାନେ ମୋବାଇଲ ମୁଁ ଯେମିତି ଖୋଜିବି ଯେମିତି ପିଲାମାନେ ନିଶ୍ଵାସ ନେଇ ପାରୁନାହାନ୍ତି ମୁଁ ଅନଲାଇନ ନଗଲେ।
ବାସ୍ ନେଟତା ଏତେ ଟାଇମ ଅଫ ମାନେ ଶୋଇଲା ଟା ହିଁ ରାତିଟା ହିଁ ଯୋଉଟା କି ବେଶି ଟାଇମ ନେ ଡାଟା ଅଫ ରହେନା ଏହେ
ମୋ ମାମା ବାଵା ଜଲଦି ଶୋଇ ପଡନ୍ତି ମାନେ ସେଇ ବାରଟା ଭିତରେ ସେମାନେ ଶୋଇପଡନ୍ତି। ତ ମତେ ତା ପୂର୍ବରୁ ଫୋନ ରଖିବାକୁ ପଡିବ ମୁଁ କଣ କରିବି ଦିଟା ବେଡସିଟ୍ ମୋ ପାଖରେ ରଖିଥିବି। ଘରେଇ ପରିଲେ ଲାଇଟ୍ ବାହାରକୁ ଯିବନି।
ହଁ ସେମାନେ ତଳେ ଅଛନ୍ତି ଏବେ ଜେଜେବାପା ଜେଜେମା ଅଛନ୍ତି ନା ମତେ ସେଥିପାଇଁ ଡିଷ୍ଟର୍ବ ହେଇ ଯାଉଛି। ତଳେ ଶଉଛନ୍ତି ତ ଏମତି ଯଦି ଦେଖି ଘରେ ଦେଖିବି, ତାପରେ ସକାଳୁ ମୁଁ ଟିକେ ଲେଟରେ ଉଠେ। ଉଠିକି ମୋ ଭାଇ କହିବେ, ଏ ମୁଁ ହଁ ଫୋନ ଦିଅ ମୋ ଫୋନ ଦେ। କଣ ବା ସ ଶୋଇକି ଉଠିଲୁ ଫୋନ ଉଠିକି ଟିକେ ରିଲସ ଖେଳେଇଦେବି। କଣ କୋଉଠୁ ଆସିଛି ସେଇଟା ଖେଳେଇଦେବି ସରିଲା, ସକାଳ ଟାସ୍କ ସରିଲା। ତାପରେ ଉଠିବି ବ୍ରଶ କରିବି, ତାପରେ ମୁଁ ଦିନ ଚର୍ଯା କରିବି ଆଉ।
ଏଇ ସକାଳୁ ଉଠିକି ବି ଫାଷ୍ଟ ଫୋନ ଅଧଘଣ୍ଟା ଦେଖିବି, ତାପରେ ଯାଇକି ଦିନ ଷ୍ଟାର୍ଟ ହବ। ତାପରେ ଯାଇକି ଘର ଲୋକଙ୍କ ସହିତ କଥାକି ଘର ଲୋକଙ୍କୁ ମୁହଁ ଦେଖେଇବି ମୁଁ।
ହଁ ଘର ଲୋକ ଯାଆନ୍ତୁ ଚୁଲିକି ମ। ମୋ ଫୋନ ମୋ ବେଷ୍ଟ ଫ୍ରେଣ୍ଡ, ଜୀବନ ସାରା କେହି ରୁହନ୍ତୁ କି ନ ରୁହନ୍ତୁ ମୋ ଫୋନ
ବିନା ହବନି ସତରେ ମାନେ ରିଚାର୍ଜ ସରିଗଲେ ମାନେ ଲାଗୁଛି ଏମତି ସତରେ ମାନେ କେ ଟେ ଜୀବନରେ ସବୁ ମାନେ ଦୁଃଖ ପଳେଇ ଆସିଲା ଭଳିଆ। ମୋବାଇଲ ଦେଖିଦେଲେ ଯେତେ ବଡ ଟେନସନ ଥିଲେ ସେ ପଳଉଛି।
ହଁ ବା ଟେନସନ ଯେତେ ବଡ ଥାଉ, ଦି ତିନିଟା ରିଲସ ଖେଳିଦେଲେ ସେ ଯେତେ ବଡ ଟେନସନ ଥାଉ ସେ ପଳେଇଲା କୁଆଡେ।
ହଁ ହଁ ପା। ଏବେ ତ ମୋବାଇଲ ସମସ୍ତଙ୍କୁ ମୁଁ ଆଗରୁ ମୋ ଛୋଟବେଳେ ଥିଲି ମୋବାଇଲ ଦେଖୁନଥିଲି। ଲକଡାଉନ ହେଲା ପରଠୁ
ହଁ ମୁଁ ଆଗରୁ ଦେ ଦେଖେ ବାକି ବେଶୀ ନୁହଁ ବାସ୍ ଏମତି ଟିକେ ଟିକେ କେବେ କେବେ ୟୁଟ୍ୟୁବ ଦେଖେ ରୋଷେଇ ଫୋଷେଇ ଏଇଗୁଡା ସବୁ।
ହଁ ହଁ ହଁ ହଁ ମୋର ବି ଛୋଟବେଳୁ ଟିକେ ରୋଷେଇ ରେ ଇଣ୍ଟଷ୍ଟ ଥିଲା। ଛୋଟବେଳୁ ହିଁ।
ହଁ ମତେ ଭଲମନ୍ଦ ଖାଇବାକୁୁ ଇଚ୍ଛା ହୁଏ। ମୁଁ ମାମାକୁ କହିବି ମାମା କହିବ ମୁଁ କରିପାରିବିନି। ମୁଁ
ବାସ୍ ସେଇଆ ହଁ, ସେଥିପାଇଁ ନିଜେ କର ଖାଅ।
ହଁ ଆମର ବି ସେତେବେଳେ ଦୋକାନ ପିଲା ଆସୁଥିଲେ। ମାମା କହିବକି ନିଜେ କର ଖା। ମୁଁ ତ ଜାଣିିନଥିଲି କିଛି, ଏ ଫୋନ୍ ଟିକେ ଦେଖିକି, ଆଡୁ ସାଡୁ କରିକି ଖାଇବା କଥା।
ହଁ, ମୁଁ ଆ ଆଗରୁ ମାନେ ମୋ ମାମା ବି ମାନେ ଯେତେବେଳେ ମୁଁ ମୋବାଇଲା ଟୋଟାଲ ଛୁନଥିଲି। ମୁଁ ମୋବାଇଲ ବିଷୟରେ କି କିଛି ଜଣା ହଁ ନଥିଲା। ଏମିତି ଲକଡାଉନ ହେଲା ଯେ ମୋବାଇଲରୁ ଏଇନା ମାନେ ପୁରା ମୋବାଇଲରେ ହିଁ ସମସ୍ତେ ରହିଗଲେ।
ହଁ ପା ଏଇ ଯୋଉ କରୋନା ଆସିଲାନି କି? ମାନେ ପିଲାଙ୍କୁ ସବୁ ମୋବାଇଲ ଶିଖେଇ ଦେଇଗଲା।
ଛେ ଏଇ ଯୋଉ ଗୁରୁଜୀଙ୍କୁ ତ ଜାଣିଥିବ, ଯୋଉ ଇଂଲିଶ ପଢାନ୍ତି? ତ ସେଇ ଟାଇମରେ ଲକଡାଉନ ଟାଇମରେ ସିଏ କଣ କରିବେ ନା ମାନେ ଧର ସିଏ ଲଙ୍କୁଶି ଉଣ ଲଙ୍କୁଶି ସେ ଡାଇରେକ୍ଟ କହିବେ କି ଯେ ତମେ ଭିଡିଓ ଅନ୍ କରିକି କୁହ। ଆଉ ମୁଁ ଆଗରୁ ଯୋଉଟି ରହୁଥିଲି ସେଠି ଗୋଟେ ସ୍ଲାଇଡିଙ୍ଗ ଡୋର ଭଳିଆ ଥିଲା। ମୁଁ ତା ଦେହରେ ମାନେ ଆଗ ଖାତା ରଖିଦେବି, ତାପ ଆଗରେ ମୋବାଇଲ ରଖିଦେବି। ଡାଇରେକ୍ଟ ମାନେ ଜାଣିବେ ଯେ ଗୁରୁଜୀ ଫୋନ କୁ ଦେଖିକି କହୁଛି। ମୁଁ ତାପରେ ଲଙ୍ଗ କ୍ୱେଶ୍ଚିନ ଗୁଡା ଡାଇରେକ୍ଟ କହିବି ଫୋନକୁ ଆନେଇକି କିନ୍ତୁ ମୁଁ ଠିକ ସେ ମାନେ ମୋ ଲୁ ତା ଖାତାରେ ବି ଥିବ।
ହଁ ମାନେ ବ-ସେପଟୁ ତୋମେ ଦେଖୁଥିବ ସେମାନେ ଜାଣିପାରୁନଥିବେ। ଅଂଶୁମାନ ଗୁରୁଜୀ ତ ବହୁତ ଷ୍ଟ୍ରିଟ୍। ତୋମେ ତାଙ୍କ ପାଖକୁ ଯାଉଥିଲ ଇଂଲିଶ ଟ୍ୟୁସନ୍?
ହଁ ପା ସିଏ ବହୁତ ଷ୍ଟ୍ରିକ୍ଟ୍। ମାନେ ମାରି ପକାନ୍ତି ସେ।
ହଁ ସେଠିକାର ପିଲାଙ୍କର ବି ମୁଁ ଭାବିଲି ଫାଷ୍ଟ ଯିବାକୁ, ତାପରେ ଭାବିଲି ଏ ବୋଉ ଏତେ ବାଡଉଛନ୍ତି ମୁଁ ମାଡ ଖାଇପାରିବିନି।
ମୁଁ ତ ସବୁ ମାନେ ଷ୍ଟ୍ରିଟ୍ ଟିଚର୍ ଙ୍କ ପାଖକୁ ହିଁ ଯାଇଚି। ସୂର୍ଯ୍ୟମଣି ଗୁରୁଜୀ ସିଏ ତ ଯାହା ମାରନ୍ତି।
ହଁ ବା ସିଏ ଭଗବାନ ମୁଁ ଯାଉଥିଲି ବିଦ୍ୟାଧର ଗୁର ଜୀ ବିଦ୍ୟାଧର ଗୁରୁଜୀଙ୍କର ପଏଣ୍ଟ ପିଲା ମାନେ ପୁରା ମେନ୍ ପିଲା ମୁଁ ଥିଲି। ମୁଁ କିଛି କରି ନ ଥିବି ଶୁଭଲକ୍ଷ୍ମୀ ଦିଟା ବସେଇ ଦେବେ। ମାନେ ସେ ଖୁସିରେ ମୋତେ ବାଡାନ୍ତି। ସେ ଖୁସିର କଷ୍ଟ, ଆଉ ତାଙ୍କ ବାଡି ଦେଖିବ କନ୍ ସୂର୍ଯ୍ୟମଣି ଗୁରୁଜୀ ଙ୍କ ଭଳିଆ ବଡାନ୍ତିନି ଅବଶ୍ୟ। ହେଲେ ବି ସେ ମୋତେ ବହୁ ବାଡାନ୍ତି। ସେ ଖୁସିରେ ମୋତେ ବାଡାନ୍ତି ହେଲେ ମୋତେ ବହୁତ କଷ୍ଟ ହୁଏ।
ହଁ ସତରେ ମାନେ ଗୁରୁଜୀ ମାନେ ମୁଁ ବି ତାଙ୍କର ସ୍କୁଲ୍ ରେ ସିଏ ଆମର ମ୍ୟାଥ୍ ପଢାନ୍ତି ଟେନ୍ଥରେ। ମୁଁ ବି ତାଙ୍କର ମାନେ ଟିଉସନ୍ ଯାଉ ନଥିଲି, କିନ୍ତୁ ସ୍କୁଲ୍ ରେ ମୁଁ ବି ତାଙ୍କର ମାନେ ସବୁବେଳେ ଟିକେ ଯାହା କରିବି ସେ ଆସିକି ମୋତେ ହିଁ ମାରିବେ। ଟିକେ ସ୍କୁଲ୍ ରେ ଆବଶ୍ୟ କମ ମାରନ୍ତି କିନ୍ତୁ ତାକୁ ମାଡ ଗୁଡା ସତରେ କାଟେ। ସେ ମଜା ମଜା ଗପି ଗପି କିି ମାରିବେ ଧରିକି।
ହସି ହସି ଆସିକି ବିଧାଟେ ପକେଇ ଦେଇକି ଯିବେ।
ଅ, ହଁ, ହଁ, ହଁ ମାନେ ମୁଁ ଏ ସେ ସ୍କୁଲ୍ ପୁରା ଛୋଟ ବେଳକୁ ଏମତି ଟିଉସନ୍ ଯାଉଥିଲି ଗୁରୁ ତ ତାମଙ୍କ ପାଖକୁ ଟିଉସନ୍ ଯାଉ
ସିଏ ତ ମାଡି ମାଡ଼ରେ ପ୍ରୋ ମ୍ୟାକ୍ସ୍।
ମୁଁ ମାନେ ଏତେ ମୁଁ ମୋତେ ମାନେ ଛୋଟ ବେଳୁ ଖାଲି ମାଡ ଖାଇବା ଟିକ ଟିଚର୍ ମାନଙ୍କୁ ଯିଏ ଖାଲି ମାରନ୍ତି ପଢାନ୍ତି ନ ପଢେ ତାଙ୍କ ପାଖ ମାର କେତେ ଖାଇଛି। ତାର ଠିକ୍ ନାଇ।
ମାଡ ଓଃ ଟିଚର୍ ମାନେ, ହଉ ଶୁଣ ଟାଇମ୍ ହେଇଗଲା ତୋମେ ଆଉଥରେ କାଟିକି କର ହେଲା। ହୁଁ, ହୁଁ।